ହଁ କଣ କରୁଛ ଧନ?
କଣ କରିବି ଏଇ ବୋ ସେଇ ତ ଚାଲିଛି ଆଉ ଗତ ଗାଳିି ଯାଉଛି ଡାଲି ବସେ ସେଇବି। ଆଉ ସଜନା ଶାଗ ମୁଗ ଡାଲି ପକେଇକି କରିବି ଆଉ
ଆ ଗଛ ଲଗେଇଛ ନା?
ନାଇଁ ନାଇଁ ଏ ବିକିରି ଆସିଥିଲା ତ ର ଖିଚୁ ସଧ ନ ସ
ଓହୋ ତାହେ ଶାଗ ବି ବିକ୍ରି ଆସଛେ।
ହଁ ସବୁ ଶାଗ। କଣ କରୁଛ ତମେ ସେ କୋଡିଏ ଟଙ୍କା। ଦଶ ଟୁଆ ଏମତି ବା ଭଡା ତମେ କଣ କରୁଛ।
ନା ଏକ ଫି ବ ଦେ ଆଉ
ବିଟୁ। ହ ହଁ ହଁ ଆଉ ର ସେଇ କଣ ଆଜି।
ବେଇ ଆରମ୍ଭ କଲେ, ଏ ମାପ ବସିଇ ଅଛି ବର୍ଷା କରିବି ଟମାଟ ଟମାଟର କଟା କରିବି ଆମେ ମାପ ଦତିନି ଜଣ ଖାଇ କରିବ।
ହ
ହଁ ମାଠ ଖଟା ତାଙ୍କର ପସନ୍ଦ ଆଳୁ ଖଟା ବି ପସନ୍ଦ ଆଉ ତଳାଦ ବି ଅଛି ତଦୁ ବି ମୁ କରିଦେବି।
ହଁ ହଁ, ମାଉ ରାତି ଭାତ ରାନ୍ଧିବନି ନା କଣ?
ଭାତ ବସିଛି।
ହ ହଁ ବିଟୁ ସକାଳୁ ଖାଇନି ନା କଣ?
ସକାଳ ତ ଖାଇଛି। ପୁରୀ କି ପନିରି।
ଆ ରାତିରେ ଥିଲା ନା ସକାଳୁ ସକାଳୁ କରୁଥିଲ।
ସେ ଯାଇଥିଲେ ଆସ ଯେ ଖାଲି ଧରିକି ଆସି ଖାଇଥିଲେ। ଯେ ଧରିକି ଆସିଥିଲେ ଯେ ସକାଳୁ ଯ ଖାଇ
ହ ହୋ।
ପ କହିଲେ ମୁଁ କହିଲି ମୁଁ ଭାତ ଖାଇବ ପଛରେ ଖାଇବ ଆଉ ଖାଇବ ଖାଇଦବ ଆଉ ଆ, ଆଳୁ ପିଆଜ। ପକେଇକି ବେଶୀ ଟିକି ହବ ବୋଲି କରିଇ ଖାଇଦବ।
ଅ ହଁ।
। ଏବେ ଶଇଲା ତାଙ୍କର ଏ ମାଛ ବସିଚି। ।
ହଁ। ହଁ।
ଭାତ ହବ ତାପରେ ଆଳୁ ଦୁଇଟା ସିଝେଇଦେବି। ଟମାଟୋ ଖଟା ଟିକେ କରିଦେବି ସେ ଭା ସେ ଖାଇଦବ।
ନା। ଆଜି କଣ? ଯୋଉ ଅ ପୋଡ଼ା ପୋଡ଼ି ପୋଡ଼ି କରିବା ଟି ନା କଣ ବା ସିଝା ସିଝି କଣ?
ରୋଷେଇ ସଇଲା ଏଇ କଡ ରେ ଟମାଟୋ ବାଇଗଣ ଭେଣ୍ଡି ପୋଡ଼ାପୋଡ଼ି କରିକି ଆସିଲି ଆଉ ଆଳୁ ଭର୍ତା କୁ ଟମାଟୋ ଭର୍ତା ସେ ଦଳା ଦଳି ପାଗ କରି କି ମୁଁ ପଖାଳ ଖାଇବି । ।
ଅ ହଁ।
ଆଜି ଆଳୁ ଦି ଟା ପୋଡ଼ି ଦେବି ରାତି ପାଇଁ
ଆଉ ତମ ସାରେ ଗଲେଣି ଭାରି ।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
ଆଜି ଆସିବେନି।
ସେଇଠୁ ଚାରି ଘଣ୍ଟା।
ଓ ହୋ। ମାନେ ରାତିରେ ବି ଆସିବେନି।
ସକାଳୁ ଧରିକି ଆଇଲି।
ହଁ ଆଉ ତା ମା ପୁଅ ତିନି ଜଣ ଯାକ ନାଇଁ। ।
ହଁ ହଁ ତାଙ୍କ ପସନ୍ଦର ଛୁଆ ମାନଙ୍କ ପସନ୍ଦର ଖାଇବେ ଆଉ ମୁଁ ଭାବୁଥିଲି ଇଚ୍ଛା ହଉଥିଲା ଇଚ୍ଛା ହଉଥିଲା ଠାକୁର ପୂଜା କରିସାରିଲା ପରେ ଦହିବରା ଖାଇବା ପାଇଁ ହେଲା । ପୁଅ କୁ ପଠାଇଥାନ୍ତି ସୁବୁ କୁ ଧରିକି ଆସିଥାନ୍ତା ସାଇକେଲରେ, ନା ଥାଉ ଖାଇ ଦବା ଇଟଲି
ଓ ହଁ ହଁ।
ଏ ପାଖରେ ନା ହାଫ କିଲୋମିଟର।
ହଁ।
କହି ଦେଇଛି ଇଚ୍ଛା କଲେ ଖାଇବା ପାଇଁ
ହଁ।
ଛୁଟି ହୁଏ ଦହିବାର ଦହିବରା କଣ? ଖତ ହେଇସରିଲାନି ତମର
ଆ
ତମର
କଣ?
ହଁ ଭାତ ହେଇସାରିଲାଣି ଡାଲି ଏଇନା ବସେଇଲି ଆଉ ଏ ମୁଗ ଡାଲି ଆଉ ସେ ଶାଗ ଦିଟା କରିବି। ଆଉ ଏତେ ଶାଗ ତ ହବନି ଯାଇକି ଅଳ୍ପ ପକେଇବି ଆଉ ଅଳ୍ପ ପିଆଜ ଦେଇକି ଭାଜିଦେବି ଆଉ
ବିଟୁ ଗାଧେଇ ସାରିଲାଣି
ହଁ ସେ ସକାଳୁ ସାତଟାରୁ ଗାଧେଇକି ଆଇଚି
ନଦୀରେ ନା କୋଉଠି?
ଭାଇ ଘରେ ନାଇ
ଓହୋ।
ସେ ଏ ଗାଧେଇଲେ ବାହ କିଛି ଜଥିଲେ ସେ ତାକୁ ତାକୁ ବି ଗଧେଇ ଦେଲେ ତା କଣ ବି ଗାଧେଇ କଲେ ସେ ଗାଧେଇକି ମନ୍ଦିର ଦର୍ଶନ କରିଗଲେ ମୋ କିନ୍ତୁ ଗାଧେଇକି କଲେ ହେଲା।
ହଁ।
ମୁଁ ମୋର ରେ ପାଣି ମା ବୁଳେଇକି ରାଧ ଆସିଲେ ସେ ତାଙ୍କର ମନ୍ଦିର ଦର୍ଶନ ମନ୍ଦିର ଦର୍ଶନ କରିସାରି ଆସିକି ବଡ ଚାହା କରିଦେଲେ ସେ ସେ ତାଙ୍କର ପିଇଲେ ତାକୁ ବ ହେଇ ପିଇଲେ ଇଏ ତାଙ୍କର ବା ପରିକି କନେଇ ତରକାରୀ ଖାଏନା। ତାପରେ ସେ ମୁଡି ସେଉ ଖାଇକି ଯିବା ପାଇଁ ଥିଲା ବୋଲି ଜାଣେ କି
ହଁ।
ହେଟା
ରଜ ପାଇଁ ଘର ଝଡି ଝାଡି ସାରିଲଣି ନା ଝାଡନି
ହଁ ଘରେ ନା ବସିଲ
ମୁଁ ଆମର ତ ଝଡା ହେଇନି କାଲି ନାଇଁ ଆମର ଝଡା ହେଇନି କାଲି ବ େ ଝଡା ହବ ଆଉ ଶନିବ ଶୁକ୍ରବାର ଦିନ ମୁଁ ମୋ ରୁମ୍ ଟା ଛାଡିଦେବି। ଶନିବାର ପୋଛା ପୋଛି ହବ ଆଉ।
ହଁ ଓହୋ ଖାଇଛ।
କଣ ଖାଇବଥିଲା ତା ବାବା ସାଙ୍ଗେ ଯାଇଥିଲା ସକାଳେ ଯାଇଥିଲା ଆଜି ପିଠା ତରକାରୀ ଆଣିଥିଲା ମୁଁ କହିଲି ଟିକେ ପିଠା ତରକାରୀ ଆଣ ତାକୁ ସବୁବେଳେ ଗୋଳା ଖାଉଛିେ ଆଜି ଟିକେ ତାକୁ ପିଠା ତରକାରୀ ଖୁଆଇବି ସେ ଭଲ ପିଠା ପର ନରମ ପିଠା ଆଉ ଯୋଉଠି ତରକାରୀ ରାଗ ହେଇନଥିଲା ସେଇ ଦୋକାନରୁୁ ଆଣିଥିଲେ ଆଉ ତାକୁ ଟିକେ ପିଠା ଖୁଆଇଥିଲି ଆଉ ଇ ସେ ପାଞ୍ଚ ଛଅଟା ପଳଥିଲ ମୋ ରୁମରୁ ଖାଇଥିଲୁ ପିଠା ତରକାରୀ ଆଉ ତା ସାଙ୍ଗ ଟିକେ ଚା ବିସ୍କୁଟ ଖାଇଥିଲୁ ଆଉ।
ଆଁ ଶୁବିଲାନି।
ପଠା ନଉଛନ୍ତି, ରେଟ କେତେ?
ପିଠା ଗୋଟାକ ତିନି ଟଙ୍କା ପାଞ୍ଚ ଟଙ୍କା ଏମିତି ପା। ଭଲ ଆ ଆଜି ମୋପୁଅ କଣ କରିଛି ବୋଉର ହାତକୁ ବାଟେଇ ଦେଲା ଯୋଉ ବ୍ୟାଟରେ ହେଲା ବାଡେଇ ଦେଲା ଯେ ବୋଉର ଚୁୁଡି ସବୁ ତୁଟିଗଲା ହେଲା ସେ ସେଇଠୁ ବୋଉ ସେଇଠୁ ତାକୁ ସୋ ଶୋଦିଦେଲା ଏଟା ଏଡେ ଅଲକ୍ଷଣାଟା ହେଲା ମୁଁ ସେଉଠୁ କହିଲି ମୁଁ କହିଲି ଅଲକ୍ଷଣା କଣ କହୁଛ ଅଲକ୍ଷଣା ଛୁଆ କହୁନ ଆଉ ଅଲକ୍ଷଣା କଣ କହୁଛ,
ହଁ
ମତେ ଟିକେ ଭଲ ଲାଗିଲାନିି ସେତିକିବେଳଠୁ।
ଆରେ ଏମିତି କଣ ମୁଁ ତ ଏଇ ମୋ ବଡ ପୁଅ ଅଇଁଠାଇଁଠି ପକେଇଲେ ଖାଇବା ପକେଇଦେଲେ ମୁଁ ବି କହୁଛି ସବୁ ସେ କାମ କାଇ କତ ଲ ଖଲାଉଣ ହ ର ଲକ୍ଷ୍ମି ଛଡ଼ା ବୁଦ୍ଧି କାଇଁ ମୁଁ ତାକୁ କହିଦେ ଏବେ ତ ମୁଁ ଖାଇଲା ଭଳେ ତାକୁ ପାଟି କରୁଥିଲି। କେ ମା କ
ହଁ ହଁ। ହଁ ସେ ଆଉ ଆମ ବହୁତ ଫୁଲଣରେ ହେଲା ସେ ଯାହାକୁ ପାରୁଚି ତାକୁ ବାବୁ ଫୋନ୍ ମାରି ପକଉଚି ବୋଉର ଦା ତା ଝୁଅ ଭଇକା ଫୋନ୍ ମାରିକିରି ତା ସାଙ୍ଗରେ କହିଲା ଇଆଡୁ ସିଆଡୁ ଗପୁଚି, ବୋଉ ଫୋନ୍ ଧହିଲା ବେଳକୁ ତାଙ୍କ ଦାଦା ଝିଅ।
ହଁ, ହୋ।
ଯାହାକୁ ପାରୁଚି ତାକୁ
ହଁ, ହୋ ଆଉ ବୋଉ ହେକା ବି ପିଠା ସବୁ ଖାଇଛ?
ଉଠଉଥିଲା ତାକୁ ପାଟି କରି କରିିକା ତାକୁ ଟିକେ ଖୁଆଇଲି।
ଓ ହଁ ଅଭ୍ୟାସ କର ଯେ ସବୁ ଖାଇଛି।
ଅ, ହଁ ଭଲ।
କଣ କହିଲ ତରକାରୀରେ ପିସ୍ ଚଖ ତେବେ ସେ ଖାଇବା କଣ? ଶୁଖିଲା
ଖାଇନି ଦେଖିବା ଅଭ୍ୟାସ ତାକୁ କରେଇବା।
ଏବେ ଖାଉନି ବଡ ହେଲେ ଖାଇବ।
ହଁ। ହଁ।
ଆଜି ପାଗ ତୋମ ଘରେ କୋଉ ଭଳିଆ କାଁଳିଆ?
ଖରା ହେଇଚି ଲୋ କୋଉ ଭଳି ଇୟା ବୋପାଲୋ
ଚେ ବାହାରେ ସୁଖଉ ନ ନାହାନ୍ତି।
ହଁ ବା। ଅ ହଉ ତାହାଲେ ରଖୁଚି ଆ। କଣ ହେଲା କ